କୁହନ୍ତୁ ଜୟ ଶ୍ରୀ ଜଗନ୍ନାଥ
କଣ କରୁଛନ୍ତି?
ହେ ଏବେ ଖାଇ ପିଇ କାମ ସାରିକି ଆସିଲୁ ଆଉ।
ଆଚ୍ଛା ଏବେ କାମ ସରିଲା ଏଥର
ହଁ
କିଛି କା ଅଲଗା କାମ ହବ ଉ ନାକି ବନ୍ଧୁ ମାନଙ୍କ ସହି ତ ବନ୍ଧୁ ମିଳନ ହବ ତାହେଲେ ଆଉ। ଆଜ୍ଞା କଣ ରୋଷେଇ କରିଥିଲେ ଆଜି?
ଆଜି କଣ ପଖାଳ ହେଇଥିଲା ସନ୍ତୁଳା ହେଇଥିଲା ବାଇଗଣପୋଡ଼ା ଆଳୁ ଚକଟା ଏସବୁ ଆଉ ସାଧା ସିଧା।
ଆଜ୍ଞା ବନେଇଥିଲେ
ହଁ ହଁ ଆଉ କିଏ ଅଛି ବନେଇବାକୁ ଆମକୁ ହିଁ ବନେଇବାକୁ ପଡ଼ିବ।
ଓ ହୋ ହୋ ହୋ
ଆପଣଙ୍କର ମାନେ ଏବେ ଖାଇକି ଜଷ୍ଟ ଉଠିଲେ ବୋଧେ
ଖାଇକି ବାସନ ଫାସନ ମାଜି ମୁଜାକି ଗଲି ଘରେ ଆଉ ଶାଶୁ ସବୁ ତାଙ୍କୁ ମେଡ଼ିସିନ ଫେଡିସିନ ଖାଇବାକୁ ଦେଲି ଝିଅ ଶୋଇଲା ତାପରେ ଝିଅ ଶୋଇଲା ତାପରେ ଫ୍ରି।
ଓ ଝିଅ ଶୋଇଲେ ମାନେ ବୁଝିପାଇଲିନି ଆପଣଙ୍କ ଝିଅ, ଆଜ୍ଞା ଆଜ୍ଞା ଆଜ୍ଞା
ଝିଅ ଶୋଇଲା ପରେ ଫ୍ରି ହେଲି
ଓ ଆଚ୍ଛା ଆମେ ବି ତ ଏଇନା ଜଷ୍ଟ ଖାଇକି ଉଠିଲୁ ଆଉ।
ହଁ
ହୁଁ ଆପଣ ଦି କିଛି ଦିନି ହେଲାଣି ବହୁତ ବ୍ୟସ୍ତ ରହୁଛନ୍ତି ବୋଧେ ଆଉ ଜଣା ପଡୁଛି ଆଉ।
ବ୍ୟସ୍ତ କାଲିି ମୋ ପୁଅର ଜନ୍ମଦିନ ଥିଲା ତ
ହଁ ହଁ ହଁ ମୁଁ ତ ହାପି ବାର୍ଥଡେ କହିଥିଲି ଆପଣ ଜଣେଇଥିଲେ?
ହଁ ହଁ ହଁ ହଁ ତାକୁ ଜଣେଇଥିଲି, ଆଉ କାଲିବା କଥା ହେଇଥିଲେ। ହଁ ହଁ ତାକୁ ଜଣେଇଥିଲି।
ରିପ୍ଲାଏ ମିଳିଲାନି ପୁଅ ତ ରିପ୍ଲାଏ କରିବାକଥା ନା ଅଙ୍କଲ୍ ମୋତେ ମାମା ଜଣେଇଥିଲେ ଆଉ ଥାଙ୍କ୍ୟୁ ସୋ ମଚ ଏତିକି ତ ଆଟଲିଷ୍ଟ କହିଥାନ୍ତା ଯଦି ମୁଁ ଜଣିଥାନ୍ତିି ହଁ ଜଗାର କିଛି ଗୋଟେ ଡୋରି ଲାଗିଲା। ଆପଣ କହିଲେ କେମିତି ହେଲା!
ସିଏ ସିଏତ ମନ୍ଦିରରେ ଖେଳୁଥିଲା ଆପଣ ଯେତେବେଳେ କହିଲେ ଛାତ ଉପରେ କଥା ହଉଥିଲି, ତାପରେ ଗଲି ତା ପାଇଁ କେକେ ଆଣିଲି ତା ପାଇଁ ତା ସାଙ୍ଗମାନେ ସବୁ ଆସିବେ, ତାକୁ କହିଥିଲି ତା ସାଙ୍ଗମାନେ ତାର ଆସିଲେ ସେମାନଙ୍କ ପାଇଁ ଟିକେ ଅ ଟିଫନ୍ ଟା ଗ କଲି ତାପରେ ପିଠା ଏବେ ରେଡ଼ିହେ ହେଲା ସେମାନେ ସବୁ ଖାଇକି ଗଲେ, ତାପରେ ପୁରୀରୁ ମୋ ଭ ଭାଇନା ଆସିଥିଲେ। ଆଉ ଦି ଜଣ ଛୁଆ ପୁତୁରା, ଝିଆରି ଆସିଥିଲେ। ଆଉ ସମସ୍ତେ ଏମିତି ଆସିଥିଲେ ସବୁ ଖାଇ ପିଇକି ସବୁ ସେମାନେ ଗଲାବେଳ ସାଢେ ଦଶ ଏଗାରଟା ରାତିରେ କାମ ସାରି ଶୋଇଲା ବେଳକୁ ବାରଟା, ଗାଇ ସେ ଶୋଇଲା ସକାଳୁ ତାର ସ୍କୁଲ ସେ ଏଇନା ସ୍କୁଲ ପଳେଇଛି।
ତାହେଲେ ଅଙ୍କଲ୍ ଙ୍କ କଥା ତାର ମନ ନାହିଁ ତାହେଲେ ନାଇ କି?
ଆଉ ମନ କେତେ ତାର ତ ତା କାମରେ ସେ ବ୍ୟସ୍ତ ଓ ହୁଁ ହୁଁ
ଓହୋ ତା କାମରେ ସିଏ ବ୍ୟ ତ ଆପଣ ଆପଣଙ୍କ କାମରେ ବ୍ୟସ୍ତ, ଅଙ୍କଲ ସେଠି ହାପି ବାର୍ଥଡେ କହିକି ଚୁପ୍ ହେଇ ବଇ ବସିଲେ ଆଉ, ନାଇଁ କି?
ହୁଁ ହୁଁ
ଅ ହଉ ହେଲା ଆଉ।
ଆ ସୁ କହିଲି ଥାଙ୍କ୍ୟୁ କହିଦେ।
କହି ନଥିଲେ ଏ ପର୍ଯ୍ୟନ୍ତ ଏବେ କହିବେ!
ନାଇଁ ନାଇଁ ତାକୁ କହିଦେଇଛି ତାକୁ ଆପଣଙ୍କୁ ଥାଙ୍କ୍ୟୁ କହିବାକୁ କହିଦେଇଛି ବୋଲି କହିଲି। ଆପଣଙ୍କୁ ଥାଙ୍କ୍ୟୁ କହିଦେ ସେ ଫୋନ ମୋ ଧରେନି ଜମା। ତା ଜେଜେମା ଫୋନ ଧରେ, ସେ ମୋ ଫୋନ ଜମା ହାତ ମାରିବନି। ମୋ ଫୋନ ରେ କେହି ହାତ ମାରନ୍ତିନି, ଓଲଟା ଯଦି ମୋ ପରମିସନ ଲକ୍ ନ ଖୋଲିଲେ ମୋ ଲକ୍ ପଡିଥିବ ଏକ୍ଚୁଆଲି ମୁଁ
ହଁ ପ୍ରାଇଭେଟ ଜିନିଷ ଗୁଡା ମୋବାଇଲ ରେ ଆପଣଙ୍କର ଥିବ ନା ଯାହା ହେଲେ।
ନାଇଁ ନାଇଁ ସେମିତି କିଛି ପ୍ରାଇଭେଟ ନହିଁ ଏମିତି ଜଷ୍ଟ,
ଏ ସାଙ୍ଗମାନେ ଛୁଆ ଗୁଡା କଣ କଣ ଚିପି ଚାପି ଦଉଥିବେ କଣ ଲକ୍ ଫକ୍ ପଡିଯାଉଥିବ। କାରଣ ଆଜିକାଲି ଯୁଗରେ ଫୋନ ପେ, ଗୁଗୁଲ ପେ
ଗୋଟେ ସେକେଣ୍ଡ ଗୋଟେ ସେକେଣ୍ଡ କୁହନ୍ତୁ ମାନେ ଯଦି ଅନ ରହିଲା ପିଲା
ହୁଁ
କଣ କଣ ଚିପି ଦଉଛନ୍ତି କୁଆଡେ କୁଆଡେ ପଳେଇ କିଛି
ନାଇଁ ଆଜିିକାଲି ତ ଆମର ଫୋନ ପେ, ଗୁଗୁଲ ପେ ଏଗୁରା ସବୁ ରହୁଛି ନା, ତ ଆମେ ତା ପାଇଁ ଟିକେ ନିଜେ ତଦାରଖ ହେଇକି ରହିବାକୁ ପଡିବ। ତଦାରଖ ହେଇ ନ ରହିଲେ କଣ କୁଆଡେ କାହାକୁ ପଇସା ପଠେଇଦେବେ? କାରଣ ମ ଛୁଆ ମାନେ ବହୁତ ଜ୍ଞାନୀ ଆମ ମାନଙ୍କଠୁ। କାରଣ ସେମାନେ ଦେଖିବେ ଆମେ ଯାହାବି ଲଗ ପାଟନ କରୁଥିବା ସେମାନେ ବହୁତ ଜଲଦି ଶିଖି ଯାଆନ୍ତି। ଶିଖି ଯିବା ଦ୍ଵାରା ସେମାନେ କଣ ଗୋଟେ ଆପ୍ ଯେମିତି ଗୋଟେ ଆପ୍ ଉପରେ ଆମେ ସବୁବେଳେ ଦେଖିକି, କମତି ହବ, କଣ ହବ, ଆମେ ଯେମିତି ତା ଉପରେ ଅ ମାନେ ପର୍ଯ୍ୟବେକ୍ଷଣ କରୁଛେ ସେମିତି ସେମାନଙ୍କର ବି ଚିନ୍ତାଧାରା ଥାଏ ଯେ ଆମେ ବି ଟିକେ ତାପରେ ପର୍ଯ୍ୟବେକ୍ଷଣ କରିବୁ। ସେ ପର୍ଯ୍ୟବେକ୍ଷଣ କରୁ କରୁ ଯଦି ଗୁଗୁଲ ପେ ରେ ଅଙ୍କଲ କୁ ପାଞ୍ଚ ହଜାର ଟଙ୍କା ପଠେଇଦେଲା ସରିଗଲା।
ହେ ହେ ହେ
ବୁଝିହେଲା ନା ନାଇଁ ଏ
ଆଜିକାଲି ତ ସେମିତି ବି ହଉଛି ସେଇଟା ତ ସୀଏ ଅଲଗା କଥା ଛୋଟ ଜେଜେମାର ଫୋନ୍ ଅଛି। ସେଥିରୁ ଧରୁଛି ଗୋଟେ ସେ ଧରୁଛି ତ ତାର ଯାହା ପାଠ ପଢା ପଢି ମୋ ପାଖକୁ ଆସେ ପଠେଇଦେବି ତା ଜେଜେମା ଫୋନକୁ ତା ସେ ତା ସେ ସେଥିରୁ କଲା। ମୋର କୋଉଠୁ କଲ ହେଲା କଣ ହେଲା କଣ ନାହିଁ ସେ କଣଟା ଧରିକି ବସିବ ଅସୁବିଧା ହେବ ସେଇଠି ଏ ତା ଜେଜେମା ଫୋନ କ ଆ ଏ ତ କଲ୍ ଆସେ ତା ଜେଜେମା ଫୋନ୍ କୁ ସିଏ ପ୍ରାୟ ରଖିଥାଏ ବାକି ମୋ ଫୋନ ମୋର ତା ବାପା ଫୋନରେ ତ କିଏ ହାତ ମାରିବୁାନେ ମାନେ ପାସୱଆଡ ତ ଜଣା ଅଛି କିନ୍ତୁ କେବେ ଟଚ୍ ବି କରିବେନି ତା ବାପା ଫୋନ୍ କେହି ଟଚ୍ କରିବେନି ତାଙ୍କ ଫୋନରେ କେବଳ ମିଉଜିକ ଲାଗିଥିବ କିଛି ପ୍ରାଇଭେଟ ନାହିଁ ତାଙ୍କର ନାଁ ଫୋନ ପେ ଅଛି ନା ଗୁଗଲ ପେ ଅଛି ନା କିଛି ଅଛି।
ସବୁ ତ ଚାବିକାଠି ମା ଲକ୍ଷ୍ମୀଙ୍କ ହାତରେ ଥାଏ ନା। ସେଥିପାଇଁ ତ ଶ୍ରୀମନ୍ଦିର କୁହାଯାଇଛି। ଆଉ ଶ୍ରୀ ବଡ଼ଦାଣ୍ଡ କୁହା ହେଇଛି, ଶ୍ରୀ ଜଗନ୍ନାଥ କୁହା ହେଇଛି ଆଉ ସବୁ ତ ଲକ୍ଷ୍ମୀଙ୍କ ପାଖରେ ରହିଲା ଆଉ ଜଗନ୍ନାଥ କଣ ଜଗନ୍ନାଥଙ୍କର ଖାତା ଖତିଆ ନ ଅଛି। କିଛି ନାହିଁ କିଛି ନାହିଁ ସବୁ ଶ୍ରୀ ସେଇ କଥା ମୁଁ କଣ କିଛି ଖରାପ କଲି ଯାହା ସବୁ ଆପଣଙ୍କ ଶ୍ରୀ ଙ୍କ ହାତରେ ନା ଆଉ ସିଏ କୋଉଠି ତାଙ୍କ ନନାଙ୍କ ହାତରେ କଣ ରହିବ? ସବୁର ମାଲିକାଣୀ ମାଲିକ ମାଲିକାଣୀ ହଉଛନ୍ତି ଆପଣ ଆଉ ଆପଣ ତ ଚାବି ନେନଥାତା ଅଣ୍ଟାରେ ବାନ୍ଧିକି ବୁଲିବେ ଆଉ
ନା ନା ସେସବୁ ମୁଁ କରେନି ସେଗୁଡା ମୁଁ କରେନି।
ଶ୍ରୀମନ୍ଦିର କଥା ଟା ମୁଁ କଥାଟା କହିବାର ତାତ୍ପର୍ଯ୍ୟ ଟା ବୁଝନ୍ତୁ ଯାହା ହେଲେ ଶ୍ରୀ ଶ୍ରୀ ହତ ଭୂଦେବୀ ଶ୍ରୀ ଶ୍ରୀଦେବୀ ଯେମିତି ଆମର କୁହାଯାଇଛି ସେଇ ଭଳିଆ ତ ସବୁ ତ ଯାହାହେଲେ, ଜଗନ୍ନାଥ ଯେମିତି କୃଷ୍ଣ ରାଧାଙ୍କୁ ଏତେ ଭଲ ପାଉଥିଲେ ଜଗନ୍ନାଥ ସେମତି ଲକ୍ଷ୍ମୀ ଲକ୍ଷ୍ମୀ ଙ୍କି ବହୁତ ଭଲ ପାଆନ୍ତି ବୋଲିତ ଶ୍ରୀମନ୍ଦିର ଶ୍ରୀ ବଡଦାଣ୍ଡ ଶ୍ରୀ ଜଗନ୍ନାଥ
ହବ ତ ଶ୍ରୀ ଶ୍ରୀ ମନ୍ଦିର ତ ଶ୍ରୀ ମନ୍ଦିର ନା ଜଗନ୍ନାଥଙ୍କ ମନ୍ଦିର କି କହେ ଶ୍ରୀମନ୍ଦିର କଣ ତ କହନ୍ତି ଆ
ସେଇ କଥା ସେଇଥିପାଇଁ ଆମେ ଭାବନ୍ତୁ ଆମେ ଯେତେବେଳେ, ସ୍କୁଲ ରେ ପାଠ ପଢୁଥିଲେ ଏବେ ତ ପିଲାଙ୍କୁ ନାମ ପଚରା ଗଲେ ସେମାନେ କହୁଛନ୍ତି ମୋ ନାଁ ଧର ବିଷ୍ଣୁପ୍ରିୟା ମିଶ୍ର। କିନ୍ତୁ ଆମର, ଯେତେବେଳେ ଛୁଆ ବେଳେ ପଚରା ଗଲେ ଆମେ କହୁଥିଲୁ ଶ୍ରୀ ବିଷ୍ଣୁପ୍ରିୟା ମିଶ୍ର। କହୁଥିଲୁ ନା ନାଇଁ?
ନାଇ ଶ୍ରୀ ନୁହଁ କୁମାରୀ ସେଇଟା ଆମର କୁମାରୀ ଝିଅ ମାନଙ୍କ କୁମାରୀ ଶ୍ରୀଯୁକ୍ତ ଲାଗେ ବାହାହେଲା ପରେ ଶୁଣନ୍ତୁ ଶ୍ରୀଯୁକ୍ତ ଆଉ ଶ୍ରୀମତୀ ଲାଗେ ବାହାଘର ପରେ
ହଁ, ସେ ସରି ଶ୍ରୀମତୀ ଆପଣଙ୍କର ମାନେ ମୁଁ ଗୋଟେ ଏକ୍ଜାମପୁଲ ଆପଣଙ୍କୁ ଗୋଟେ ଉଦାହରଣ କହୁଛି ବୁଝିପାଇଲେ ନା ନାଇଁ?
ପିଲାବେଳେ କୁମାର, କୁମାରୀ ତାପରେ ଶ୍ରୀଯୁକ୍ତ, ଶ୍ରୀମାନ
ପିଲାବେଳେ କୁମାର, କୁମାରୀ କୋଉଠି ଲେଖାଯାଏ? ସ୍କୁଲରେ ଆପଣ ଯେତେବେଳେ ପାଠ ପଢୁଛନ୍ତି ନା, ନା, ନା, ନା ସେଇଟା ନୁହଁ ଆପଣ ଗୁରୁଜୀ, ଗୁରୁମାଙ୍କୁ ପଚାରିବେ ସେମାନଙ୍କର ସେମାନେ ମେନସନ୍ ମାନେ ଲେଖାନ୍ତି ଶ୍ରୀମାନ ନହେଲେ ଶ୍ରୀମତୀ ହେଲା। ନହେଲେ ବାହା ହେଲା ପରେ ଶ୍ରୀମାନ ଆଉ ଗୋଟେ ଅ ଛୁଆ ଝିଅ ଛୁଆଙ୍କର କଣ ଗୋଟେ ଲେଖା ହୁଏ ମୋର ମନେ ପଡୁନି କି ଶ୍ରୀ ତାଙ୍କର ଖାଲି ଶ୍ରୀ ବିଷ୍ଣୁ ପ୍ରିୟା ଲେଖା ହୁଏ।
ଶ୍ରୀ ଲେଖାହୁଏ ହଁ।
ହଁ, ଏ ଠିକ୍ କଥା କହିଲ। ଶ୍ରୀ ବିଷ୍ଣୁପ୍ରିୟା ମିଶ୍ର। ହଁ, ତାଙ୍କର ଦେଖିବୁ ଲେଖା ହଉଥିବେ ଶ୍ରୀମାନ ଲେଖା ହଉଥିବ।
ହଁ।
ହଁ, କାରଣ ସବୁଥିରେ ବା ଶ୍ରୀ ଲେଖା ହୁଏ। ଆଜ୍ଞା!
ତାଙ୍କର ମାଷ୍ଟର ମାନେ ଇଂଲିଶ ରେ ସେଇଟା ମାଷ୍ଟର।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ କଥା।
ବିନା ଶ୍ରୀ ରେ କିଛି ନାହିଁ ବା।
। ଆଉ ତାହେଲେ ଆଜି ତାହେଲେ କିଛି ଗୋଟେ ଶିଖିବାକୁ ମିଳିଲା। ଶ୍ରୀ ଶବ୍ଦର ଅର୍ଥ। ଦେଖିଲେ, ଆପଣ ପୁରୀ ଲୋକ ନା। ପୁରୀ ଲୋକମାନେ ତ ଖାଲି ଜଗା ପାଖକୁ ଯୋଉଠି କଥା ଥିଲେ ବି ଆମେ ଜଗା ପାଖକୁ ହିଁ ଧାଇଁକି ପଳେଇବୁ।
ବୁଲିବାଲି କି ସେଇଠିକି ପଳେଇବୁ। ପୁରୀ ବୋଲି ନୁହଁ ଓଡିଶାରେ ଆରମ୍ଭ ତାଙ୍କଠୁ ଶେଷ ତାଙ୍କଠୁ।
ହୁଁ,
ଆରମ୍ଭ ସିଏ ଶେଷ ସିଏ। ଆମ କଥା ବାର୍ତା ବନ୍ଦ । ଜୟ ଜଗନ୍ନାଥ ରୁ ଆରମ୍ଭ ହବ। ଆଜ୍ଞା! ରଖୁଚି ଜୟ ଜଗନ୍ନାଥ କହିକି ଶେଷ ହବ।
ଆମେ ତ ଜୟ ଜଗନ୍ନାଥ କହୁନା। ଆମକୁ ଯୋଉମାନେ କହନ୍ତି ଆମେ ତାଙ୍କୁ କହୁଯେ ଭାଇ ଜୟ ଶ୍ରୀ ଜଗନ୍ନାଥ କୁହ। କାରଣ ଯୋଉ ଶ ଶ୍ରୀ ଶବ୍ଦର ଉଚ୍ଚାରଣ ଜଗନ୍ନାଥଙ୍କୁ ବହୁତ ଭଲ ଲାଗେ। ଯେମିତି ରାଧା ନାମ
ହୁଁ ହୁଁ। ଆଜ୍ଞା। କୃଷ୍ଣଙ୍କୁ ପାଇବାକୁ ହେଲେ ରାଧାଙ୍କ ନାମ ଧରିବାକୁ ପଡିବ। ସେମିତି କାଳିଆ ଜଗାକୁ ପାଇବାକୁ ହେଲେ ଶ୍ରୀଙ୍କ ନା ଧରିବାକୁ ମୁଁ ତ ନିଜେ ରାଧା ନାମ ଜପ କରୁଚି ନା।
ହଁ।
ଆ ଗ ଗ ତମେ ଆଗ ବୃନ୍ଦାବନ ଯିବ ମାନେ ବୃନ୍ଦାବନ ଯିବ ମାନେ ପ୍ରଥମେ ଆଗ ବର୍ସାନା ଯିବ। ତାପରେ ତମେ ଯାଇପାରିବ ଏଠିକି ବୃନ୍ଦାବନ ମାନେ ଠାକୁରଙ୍କ ପାଖକୁ। ବିନା ଶ୍ରୀଜିଙ୍କରେ ତମେ ଯାଇପାରିବନି। ଶ୍ରୀଜି ନଚାହିଁଲେ ତମେ ବୃନ୍ଦାବନ ଯାଇପାରିବନି। । ଅ କୃଷ୍ଣ କହିଲେ ବା ଯେବେ ରାଧା ଚାହିଁବେ ସେବେ ତୁ ମୋ ପାଖକୁ ଆସିବୁ। ଯୋଉ ପର୍ଯ୍ୟନ୍ତ ରାଧା ନ ଚାହିଁଛନ୍ତି ମୋ ପାଖକୁ କେହି ଆସିପାରିବେନି।
ହୁଁ,
ବିନା ତାଙ୍କ ପରମିସନ ରେ। ତମେ ଯଦି ମାନେ ମନ୍ଦିରରେ ଚଢୁଚ ଶ୍ରୀକୃଷ୍ଣଙ୍କ ମନ୍ଦିରରେ ତମେ ଜାଣିବ ରାଧା ତମ ହାତ ଧରିକି ଚଲଉଛନ୍ତି।
ବାଃ! କି ସୁନ୍ଦର କଥା ଶୁଣିବାକୁ ମିଳିଲା। ବହୁତ ବଢିଆ ଲାଗିଲା। ହଉ ଏବେ ତ ସମୟ ସରିଲାଣି ଆମେ ପରେ କେତେବେଳେ କଥା ହବା ଆଉ ହେଲା। ହଉ। ରହିଲି ଆଜ୍ଞା, ଜୟ ଶ୍ରୀ ଜଗନ୍ନାଥ।
ଆଜ୍ଞା, ଜୟ ଶ୍ରୀ ଜଗନ୍ନାଥ।